ଶୁବ ସନ୍ଧ୍ୟା ସଉ
ହଁ ଶୁଭ ସନ୍ଧ୍ୟା ଏଇ ଗଡୁଚି ଟିକେ। ଆଉ ତମେ କଣ କରୁଚ?
କଣ ଏଇ ଯାଇଥିଲି ବାହାରକୁ। ଆସିକି ଜଷ୍ଟ ପହଞ୍ଚିଲି। ଏକ୍ସରସାଇଜ କରିକି ଇଏ କରିକି ଆଉ ଏ ବସିଛି ଆଉ ରୁମ୍ରେ ଆଉ।
ଆଚଛା।
ହୁଁ।
କଣ କରିବାକୁ ଭଲ ପାଅ?
ପଢ଼ା ପଢ଼ି ବହୁତ ଭଲ ଲାଗେ। ହଁ ଇଂଲିଶ ବି ବହୁତ ମତେ ଭଲ ଲାଗେ ପଢ଼ିବାକୁ ଯାହାବି ସବୁ ଆମ ଚେପ୍ ଚପ୍ଟର୍ ଅଛି ଆଉ ଯାହାବି ଆମ ଯେଉ ଗୀତ ଆଉ ପଦ୍ୟ ଗଦ୍ୟ ଏ ସବୁ ଯାହା ସବୁ ଅଛି ଆଉ ସେଗୁଡ଼ାକ ସବୁ ଷ୍ଟୋରି ପଢ଼ିବା ପାଇଁ ଇଂଲିଶରେ ଯାହା ବିି ସବୁ ରହେ ସେଗୁଡ଼ା ସବୁ ଭଲ ଲାଗେ। ଆଉ ତାର ଯଉଁ ଗ୍ରାମର୍ ରହେ ତାକୁ ସବୁ ମାନେ ବାହାର କରିକି ତାକୁ ସବୁ ମାନେ ସେଣ୍ଟେନ୍ସ ବନେଇବା ଇଏ କରିବା। ସଜେଇବା ଏଇଟା ବି ଭଲ ଲାଗେ। ଆଉ ବହୁତ ଭଲ ଲାଗେ ଆଉ ଏଇ ସବୁ ଇଏ ରେ ଆହୁରି ବି ମଧ୍ୟ ମତେ ସାମାଜିକ ବିଜ୍ଞାନ ବି ବହୁତ ଭଲ ଲାଗେ ପଢ଼ିବା ପାଇଁ। ଆଉ ଏମିତି ବି ବହୁତ ସାରା କଲଚର୍ ଆମ ଯଉଁ ସାସ୍କୃତି ହଁ କୁହ।
ତମେ କହୁଚ କି ମାନେ ତମକୁ ମାନେ ପଦ୍ୟ ଗଦ୍ୟ ଯେମିତି ତି ମାନେ ସବୁ ସରଳାର୍ଥ କରିବାକୁ କି ତମକୁ ଆ ତମକୁ ଯୋଉ କାହାଣୀ ପଢ଼ିବାକୁ ଲେଖ ଖୀ ବାକୁ ଏ ସବୁ ଭଲ ଲାଗେ ନା ତମେ କଣ ଆଚ୍ଛା ତମେ ତ ବହୁତ ମାନେ କାହାଣୀ ପଢ଼ିବଣି ତ କାହାଣୀ ଏ ଗୋଟେ କଣ କହୁନ ଟିକେ ଶୁଣିବା।
ହଁ କାହାଣୀ ଏବେ ତ ମନରେ ଆସୁନାହିଁ ସେମିତି। ଭଲ ଇଏ ଆଉ ବହୁତ ଅଛି କହିବି ଆଉ କେବେ ଇଏ କରିକି ତମକୁ ହ୍ଵାଟସଆପରେ ପଠେଇବି କେତେବେଳେ ଶୁଣିବେ ବହୁତ ତ ଆମ ଯୋଉ ଯେମିତି ଗୋପବନ୍ଧୁଙ୍କର କାହାଣୀ ଯୋଉ ଅଛି ଗୋପବନ୍ଧୁ ଦାସ
ଆଚ୍ଛା ସେମିତି ତ ଆମେ କହିପାରିବାନି କି କୋଉଥିରେ କଣ ବତେଇବା କଣ ନାଇଁ। ହଁ ଆମେ ହଉ ଠିକ୍ ଅଛି ଆମେ ପରେ ସେ ସବୁ ଆଲୋଚନା କରିପାରିବା ଠିକ୍ ଅଛି।
କରିପାରିବା ଆଉ ଇଏ କରିକି ଆଉ। ଆଉ ତମକୁ କଣ ସବୁ ଭଲ ଲାଗେ ପଢ଼ାପଢ଼ି ଇଏ ସବୁ କରିବା ପାଇଁ? ।
ଉଁ ହଁ ମତେ ମାନେ ଆଗରୁ ଆଗରୁ ଡା ଡାନ୍ସ କରିବା କି ଗୀତ ଗାଇବା। ଆଉ ଖେଳକୁଦ ଅ ବୁଲିବା ଏସବୁ ମୋର ପସନ୍ଦ ଆଉ ଏବେ ତ ଯେହେତୁ ସମୟର ଅଭାବ ଅଛି। ତ ସେ ସବୁ ହେଇପାରୁନି, ତଥାପି ଯେତେବେଳେ ସମୟ ସମୟ ମିଳୁ ଛି ଟିକେ ବାହାରେ ବୁଲି ଆସିଛି ଆଉ ଘରେ ରେ ଆମର କିଛି ନୂଆ ନୂଆ କାମ ଶିଖୁଛି। ଯୋଉ ଗୁଡ଼ାକ ମୁଁ ଆଗରୁ ଶିଖିନଥିଲି। ତ ସେ ସବୁ ଶିଖିବାକୁ ମିଳୁଛି, ଆଉ ଯେମିତି ତ ଆଗରୁ ଏତେ ପୂଜା ପାଠ ବି ମୁଁ ଶିଖିିନଥିଲି ତ ସେ ସବୁ ଏବେ ପୁରା ଶିଖିଗଲିଣି ଯେମିତି କଣ? ଅ ମାନେ ଆଗେ ଧୂପ ଦିଆଯାଏ କି ଦୀପ ଦିଆଯାଏ କି ଫୁଲ ଦିଆଯାଏ କେମିତି କଣ ସେଟା ଏବେ ଟିକେ ଶିଖିଲିଣି, ମନ୍ତ୍ର ଉଚ୍ଚାରଣ କିଛିଟା ଶିଖିଲି। ଆଉ ଏମିତି କିଛି କିଛି ଶିଖିଗଲିଣି ଆଉ।
ଭଲ ଲାଗେ। ବଢ଼ିଆ ମନ୍ତ୍ର ଶିଖିବା ହିଁ ଦରକାର ଆଜିକା ସମୟରେ ଯେମିତି ଯାହା ହଉଛି। ଯଦି ମନ୍ତ୍ର ପୂଜା ପାଠ ବିଷୟରେ ତମେ ନ ଜାଣିବ ତାହେଲେ ଆଗକୁ ଆମକୁ ମାନେ ଲାଇଫରେ ଯିବା ପାଇଁ ହେଲେ ବହୁତ କଷ୍ଟ କରିବାକୁ ପଡୁଛି। ଭଗବାନ ଯଦି ତମ ସାଥରେ ସବୁବେଳେ ଥିବେ ଆ ଆଗକୁ ବଢ଼ିବା ପାଇଁ ଗୋଟେ ସବୁ ରାସ୍ତା ହଁ ରାସ୍ତା ଗୋଟେ ସବୁବେଳେ ଗୋଟେ ଗୋଟେ ତମର ଥିବ ଆଗକୁ ବଢ଼ିବା ପାଇଁ ହେଲେ। ଆଉ ଏବେ ତ ସମସ୍ତେ ବ୍ୟସ୍ତ ବଳୁ ଜୀବନରେ ସେଇ ଜିନିଷକୁ କେହି ମାନେ ଅନୁସରଣ କରୁନାହାନ୍ତି କିନ୍ତୁ ଯୋଉମାନେ କରୁ ଛନ୍ତି ସେମାନେ ବହୁତ କିଛି କରିପାରୁଛନ୍ତି ଜୀବନରେ। ଆଉ ଯେମିତି ସନ୍ଧ୍ୟାରେ ଭାଗବତ ପଢିବା ଇଏ କରିବା ମୁଁ ବି ଭାଗବତ ପଢେ। ଏକାଦଶୀ ଇରେ ଆଉ କିଛି ଭଲ ଭଲ ଗ୍ରନ୍ଥ ଇଏ ପଢ଼ିବା ଯେମିତିକ ଉ ଆମର ଗୋପାଳ ସହସ୍ର ନାମ ପାଠ କରିବା ଆଉ ଆମର ତ ମାନେ ଇଏରେ ଯେମିତି ଭାଗବତ ଅଛି ଭାଗବତରେ ଆମର ଯେତେଟା ସ୍କନ୍ଦ ଅଛି। ତାକୁ ସବୁ ପଢିକି ସାରିବା ଇଏ କରିବା ଯେତଟା ଅଧ୍ୟାୟ। ଏସବୁ ବହୁତ ଭଲ ଲାଗେ ପଢିବା ପାଇଁ। ଆହୁରି ବି ରାମଚରିତ ମାନସ ଆହୁରି ବହୁତ ସାରା ଆମ ଆଧ୍ୟା ବହି ଅଛି ଯେମିତି କି ମୁଁ ପଢିଛି ବହୁତ ବହି। ଆଉ
ବହି ତା ତ ସେମିତି ବହି ମାନେ କହିବା ଠିକ ହବନି। ଯେ ମାନେ ଗ୍ରନ୍ଥ ସବୁ କହିବୁ ମାନେ ସବୁ ତମକୁ ଭଲ ଲାଗେ ଶୁଣିବାକୁ ଆଉ କଣ ପଢିବାକୁ ଭଲ ଲାଗେ ଶୁଣିବାକୁ ଭଲ ଲାଗେ। ତ ମତେ ବି ସେମିତି ଗନ୍ଥ ମାନେ ପୌରାଣିକ ଜିନିଷ ପଢିବା ଶୁଣିବା ମତେ ବହୁତ ପସନ୍ଦ। ଆଉ ମାନେ ଯେ କି ଟେଲିଭିଜନରେ ଆମେ ଦେଖୁ। ଆଉ ତ ମୁଁ ସେ ସବୁ ଆଧ୍ୟାତ୍ମିକ ବିଷ ବିଷୟ ରେ ଟିକେ ଅଧିକା ଦେଖେ। ଆଉ ଯେତିକି ଆମର ପୌରାଣିକ ଜିନିଷ ସବୁ ଆ ସେ ସବୁ ଟିକେ ଦେଖେ। ଦେଖିଆକୁ ଭଲ ପାଏ ମୁଁ ସେଥିରେ ସବୁ ରୁଚି ଟିକେ।
ହଁ ସେଇଟା ଆଗ୍ରହ ଥାଏ ଦେଖିବା ପାଇଁ ଦେଖିଲେ ଭଲ ଭଲ ଜିନିଷ। ବି କରିବାକୁ ଆଗକୁ ଇଏ ପାହାନ୍ତି ଆମେ ସବୁ ଦେଖିଲେ ଶ୍ରୀକୃଷ୍ଣଙ୍କ ଲାୟ ଜୀବନ ଶୈଳୀ। କେମିତି ସିଏ ବଞ୍ଚୁଥିଲେ କେମିତି କାହାକୁ କଣ? କହୁଥିଲେ କଣ ନାଇ ସେଊଡ଼ାକୁ ଆମେ ଏବେ ଆଜିକା ଦୁନ ଇଏରେ ଆମେ ସେଇଟା ବ୍ୟବହାର କଲେ ଆମକୁ ବି ବହୁ ସୁ ସାରା ଜିନିଷ ଶିଖିବାକୁ ପାଉଛନ୍ତି ଆମେ।
ଆ ଚ୍ଛା
ଆଜ୍ଞା ଆଉ ତୋମେ କହୁଥୁଲ ଯେ ତୋମେ ଡ୍ୟାନ୍ସ କର ଭଲ ଇଏ କର। ଆଉ ତୋମେ ସ୍କୁଲ୍ ଲାଇଫ୍ ରେ ସ୍କୁଲ୍ ଜୀବନ ରେ କେବେ କଣ ପାଇଛ କିଛି ମାନେ ଅଁ, ପୁରସ୍
ହଁ, ହଁ ପୁରସ୍କାର। ପାଇଛି, ନାଚରେ ପାଇଛି, ଗୀତରେ ପାଇଛି, ଖେଳକୁଦରେ ପାଇଥିଲି। ଆଉ ଏମିତି କବିତା ବି ଲେଖିଛି। ଏ ଆମର ସ୍କୁଲ ମାଗାଜିନ ବାହାରିଥିଲା। ଆମ୍ ତାପରେ ଏତିକି ଆମର ଯୋଉ ଦଳ ହେଇକି ଯୋଉ ଖେଳନ୍ତି। ମୁଁ ସେ ସେଟ ଭାଗନ ଆ ସବୁ ମୁଁ ଯେମିତି ଘ, ଅଁ, ନା-ଉଁ, ଗଣନାଟ୍ୟ ଯେମିତି ପ୍ରସ୍ତୁତ ହୁଏ। ତ ସେଥିରେ ବି ମୁଁ କିଛି ଚରିତ୍ରର ଅଭିନୟ କରିଛି, ଯେମିତିକ ଏଁ, ପୌରାଣିକ କଥା କରିବ ତ ଆ ସେମିତି ତ ଇଏ ହଁ ହୁଁ ଆ ତ ଆମେ, ମୁଁ ସେଇ ଅଭିନୟ କରିଛି, ଦେନ୍ ନାଚ ଗୀତ ବି କରିଛି, ଆମର ଦଳ ହେଇକି ଯୋଉ ନାଚନ୍ତି। ଆମ୍ ଆମର ପୁରୁଣା ଗୀତ ହୁଁ ସେ ସେତେବେଳେ ହଁ ହେଇଗଲାଣି କୋଡିଏ ପଚିଶ ବର୍ଷ ତଳର ତ ଉଁ, ସେ ସେତେବେଳେ ଯୋଉ ସବୁ ଉଁ, ଉ, ପ୍ରସିଦ୍ଧ ଥିଲା ଯୋଉ ଗୀତ ସବୁ ସେ ଗୀ ତ ରେ ଆମେ ଯେତେବେଳେ ନାଚୁ ଥିଲୁ, ଆଉ ତ ସବୁ ପୁରୁଣା କଥା ବି ବେଳେବେଳେ ମନ
ହଁ ପୁରୁଣା ସ୍ମୃତି ମନେ ପଡିଲେ ମାନେ କହି ହେବନି କିନ୍ତୁ ଆମେ ସେଇଟା ମନେ ପକ କେଇକି ସେଇଟାକୁ ହଁ
ଏତେ ଦୁଃଖ ବି ଲାଗେ ଖୁସି ବି ଲାଗ ଗେ ଏ ଯେହେତୁ ଯେ ସେ ଜିନିଷ ସବୁ ଘଟି ଗଲାଣି ତ ଆମକୁ ଆଗକୁ ତ
ହଁ।
ସେଶଜିନିଷ ମିଳିବନି। ତ ଯାହା ହେଇ ଯାଇଛି ତ ତାକୁ କେବଳ ଆମେ ମନେ ପକେଇ ପାରିବା।
ହୁଁ, ସବୁଠାରୁ ହିଁ ଆମ ଜୀବନରେ ଭଲ୍ ଲାଇଫ୍ ଥାଏ। ସ ସ୍କୁଲ୍ ଲାଇଫ୍ ଯୋଉ ଆମର ସିକ୍ ସ୍ରୁ ଟେନ୍ ପର୍ଯ୍ୟନ୍ତ ଯୋଉ କ୍ଲାସ୍ ଥାଏ ସେଇଟା ହିଁ ସବୁଠାରୁ ଭଲ ଇଏ। କାହିଁ କି ନା ସେବେଠୁ ଆମେ ଟିକେ ଟିକେ ଜାଣନ୍ତି ଦୁନିଆ ବିଷୟରେ ଇଏ ଜାଣି। କିନ୍ତୁ ସେଇ ଟାଇମ୍ ରେ କଣ କୁହନ୍ତି ଯେ ଆମେ କଲେଜ୍ କୁ ପଳେଇବା। କଲେଜ୍ ରେ ଗଲେ ଆରାମସେ ପୁରା ମାନେ ସ୍ଵାଧୀନ ହେଇକି ପୁରା ଆରାମସେ ଇଏ କରିବା ସିଏ କରିବା। କିନ୍ତୁ କଲେଜ୍ ଲାଇଫ୍ ରେ ହିଁ ସେମିତି କିଛି ଏତେଟା ନଥାଏ, ବହୁତ କମ୍ ଥାଏ କିନ୍ତୁ ସ୍କୁଲ୍ ଲାଇଫ୍ ଟା ସବୁଠାରୁ ହିଁ ଭଲ ଇଏ ଥାଏ। ସାଙ୍ଗସାଥି ଭଲ ବ-ମାନେ ଅ, ସାଙ୍ଗସାଥି ମିଶିବା, ଯାହାବି କରିବା ସାଙ୍ଗ ଦଳ ହେଇକି କରିବା। ଆଉ ଏଇ ସାରା ବହୁତ ଖେଳିବା, ବହୁତ ଯେମିତି ଆମେ କ୍ରିକେଟ୍ ଖେଳୁ। ଆଉ ବ୍ୟାଡମିଣ୍ଟନ ଏମତି ସବୁ ବହୁତ ସାରା ଖେଳ ଯିଏ କି କବାଡି ଆଉ ଏମତି ସାର ବହୁତ ସାରା ଆ, ଖେଳୁ ମିଶିକି ବହୁତ ଭଲ ଲାଗେ। ରାଗ ଲାଗେ ଇଏ ଲାଗେ ପୁଣି ମିଶିକି ପୁଣି ଇଏ କରୁ। ବହୁତ ଭଲ ଲାଗେ, ଏ ସ ଜୀବନ ବହୁତ ଭଲ ଲାଗେ।
ହଁ ସାଙ୍ଗେ ସାଙ୍ଗେ ଝଗଡା ଲାଗିବା। ପୁଣି ଭୁଲି ଯିବା। ପୁଣି ମିଶି ଯିବା, ଉଁ, ଏସବୁ ଛୁଟ ଅ, ପିଲା ହିଁ କରିପାରିବେ। ଆଉ ବଡ ପିଲା ସବୁ କ- ବଢ ହେଇ ସାରିଲା ପରେ ସମସ୍ତେ ଯେଝା ଯେଝା ବାଟରେ ସବୁ ବ୍ୟସ୍ତ ହେଇଯାଆନ୍ତି କର୍ମ ଜୀବନରେ। କର୍ମ ଜୀବନରେ ବ୍ୟସ୍ତ ହେଇଯାଆନ୍ତି। ଆଉ ସେ ସବୁ ମନେ ପଡିଲେ ବହୁତ ମାନେ ଏ ଖୁସି ଲାଗେ।
ହଁ, ହଁ ବହୁତ ଭଲ ଲାଗେ। ଏବେ ବି ଆମ ତ ମାନେ ଆମେ ବି ସେଇ ଜିନିଷ ମନେ ପକେଇବା ପାଇଁ, ଆମର ହୋଲିରେ ଯେତିକି ବି ଆମେ ସାଙ୍ଗରୁ ଗୁଟେ କ୍ଲାସ୍ ରେ ପଢ଼ୁଥିଲୁ ଆମେ। ସବୁ ପ୍ରାୟତ ଆମର ସେଠି ମେଳନ ହୁଏ। ସେଥିପାଇଁ ଦୋଳଯାତ୍ରା ହୁଏ ଯେ ଦୋଳ ପୂର୍ଣ୍ଣିମା। ସେରେ ଆମ ସମସ୍ତେ ସାଙ୍ଗ ଘରକୁ ଆସୁ। ଆସିକି ଯେମିତି ଆମେ ସାଙ୍ଗ ହେଇକି ଟ୍ୟୁସନ ଯାଉୁଥିଲୁ ଇଏ କରଥିଲୁ ସେମିତି ସେଇ ଟାଇପ୍ ର ଗୋଟେ ଫିଷ୍ଟ। ଯେମିତି ଗୋଟେ ବଣଭୋଜି କୁହାଯାଏ। ସେଇଟା ମାନେ ଆମେ ସବୁ ମିଶିକି ସହଯୋଗ କରିକି ଗୋଟେ ଆୟୋଜ ଆଁ। ଆୟୋଜିତ କରୁ କଲା ପରେ ସବୁ ସାଙ୍ଗ ମିଳିମିଶିକି ଆଉ। ବସିକି ଏକା ଯାଇକି ଖାଇବା ପିଇବା ଏମିତି ଆଗରୁ ଯେମିତି ଆମେ କଥା ହେଉଥିଲେ ସାଙ୍ଗସାଥି। ଟିକେ ଦୁଃଖ ମାନେ ସେୟାର କରିବା। କରିବା ଏମିତି ସାରା ଏବେ ବି ଆମେ କରୁଛୁ ସବୁ ବର୍ଷ ପ୍ରାୟତଃ ଆମର ଯେତିକି ସାଙ୍ଗସାଥି। ଆମ ବେଚ୍ ରେ ଯେତିକି ବି ଥିଲୁ ଆମେ ଏବେ ବି। ସେଇ ମାନେ ସ୍ମୃତିକ ଆମେ ସ୍ମରଣ କରିକି ସେମିତି ତ ସେଇ ଇଏ ତ। ଫେରିଆସିବନି କିନ୍ତୁ କିଛିଟା ସେଇଥିରୁ ନିହାତି ଟଣ୍ଟି। କୋଡିଏ ପରସେ ସେ ଯୋଉ ପ୍ରତିଶତ ଯଦି ଆସୁଛି। ତାହଲେ ସେଇଟା ଆମେ ଗୋଟେ ଇଏ ଲାଗୁଛି ଆଉ ବର୍ଷ ସାରା ତ ଆମେ ସବୁ ବାହାରେ ରହୁଛୁ। ଇଏ ରହୁଛି କିନ୍ତୁ ବାସ୍ ସେଇ ଗୋଟିଏ ଦିନ ଆମେ ସାଥି। କି ଆମେ ଧର କିଛି ଆମେ ସବୁ ସାଙ୍ଗସାଥି କରୁଛନ୍ତି ସେଇଟା ଗୋଟେ ବହୁତ। ଭଲ ଲାଗୁଛି ଇଏ କରିବା ପାଇଁ ଆଉ ଆଉ ପ୍ରାୟତଃ ଆମ ସାଙ୍ଗ କିଛି। କିଛି ମ୍ୟାରେଜ କରିନି ପ ଆମ ପୁଅ ପିଲା କିଛି ମ୍ୟାରେଜ କରିନାହାନ୍ତି କିନ୍ତୁ ଝିଅ। ପିଲାଙ୍କର ଯେହେତୁ ଘର ଇଏ ଥାଏ ପ୍ରେସର ଟିକେ ଥାଏ ସେଥିପାଇଁ ସେମାନେ। ପ୍ରାୟତଃ ମ୍ୟାରେଜ କଲେଣି ଆଉ। ଯୋଉମାନେ ମ୍ୟାରେଜ କରନ୍ତି ସେମାନେ ବି ତାଙ୍କ ହଜବେଣ୍ଡ ସହ ନେଇକି ଆସିଛ। ନେଇକି ଆସୁଛନ୍ତି ସେମାନଙ୍କର କଣ କେମିତି ଚାଲିଛି ତାଙ୍କର ଜୀବନର। ଅଭିଜ୍ଞତା ସବୁ ଜଣାନ୍ତି ଏଇଟା ଏଇଟା ହଉଛି ଏଇଟା ଏଇଟା ହଉଛି। ଆମେ ଦେଖିକି ଖୁସି ଲାଗେ ଆମେ ଏ କହିବୁ ଆମେ। ପୁଣି ଏଇ ଲାଇଫକୁ ଯିବୁ ଇଏ କରିବୁ ସିଏ ଲାଇଫ କରିବୁ ଏମିତି ଲାଗେ ଭଲ ଲାଗେ ତାଙ୍କୁ। କଥା ସବୁ ଶୁଣିଲେ ଇଏ କଲେ ଏମିତି ଭଲ ଲାଗେ ଆଉ।
ହୁଁ ପିଲାଦିନେ ତ ଆମେ ବହୁତ ମଜାମସ୍ତି କରିଛନ୍ତି। ଆଉ ଟିକେ ବଦମାସ୍ ବି କରିଛନ୍ତି।
ହଁ ବ ହଁ ବଦମାସି‌। ତ ସମସ୍ତେ ହିଁ କରିବେ ପିଲା ତ ପିଲା ମାନେ ତ ବଦମାସି ନା। ବୁଝିପାରୁଛନ୍ତି ପିଲାମାନେ ହିଁ ବଦମାସୀ ପିଲା ବେଳେ ବଦମାସ କରିବେନି। ଆଉ କଣ ଏବେ ଯୋଉ ଆମେ ଏଇସ ଯୋଉ ବୟସରେ ଅଛନ୍ତି ସେଇ ବୟସରେ ବଦମାସି। କଲେ ହେଇପାରିବ ପିଲା ବେଳେ ହିଁ ବଦମାସୀ କରିବା। ହଉଛି ସେଇଟା ଗୋଟେ ଥାଏ ଗୋଟେ ସମସ୍ତଙ୍କର ଇଏ।
ହୁଁ।
ବୁଝିପାରୁ।
ପିଲାଦିନେ ବହୁତ ଜିନିଷ ମନେ ପଡେ ଯେମିତିକି ସାଙ୍ଗ ହେଇକି। ଆମେ ଆଣିଥିବା ଜଳଖିଆ ଆଣିଥିବା ସ୍କୁଲ କୁ ତ। ସବୁ ମିଳିମିଶିକି ଖାଇବା କି ମୁଁ ଯାହା ଆଣିଥିବି ଆଉ ଜଣଙ୍କୁ ଦେବି କିି ସେ ଯାହା ଆଣି। ଥିବେ ସେ ମତେ ଦେବେ।
ହଁ।
ଏ ବର୍ଷା ଦିନରେ ସବୁ ସାଧବ ପୋକ ସବୁ ବାହାରେ ବୁଲୁଥିବେ ତ ସେମାନେ ଯୋଉ। ପୋକ ତାକୁ ସବୁ ଧରିବା ଆଉ। ତ ଏମିତି ସବୁ ବଗିଚା ଫୁଲ ବଗିଚା ସବୁ ବୁଲିଯିବା ଆଉ ଗଛ ଆଣିକରି। ପୋତି ବା ଡାଳ ଭାଙ୍ଗିକି ଦେଖିବା ତାର ଚେର ହେଇଛି କି ନାଇଁ। ତାକୁ ଉପାଡିବା ଦେଖିବା ଚେର ହେଇଛି ନା ନା ଆଜି ହେଇନାହିଁ। ପୁଣି ପୋତି ଦବା ଏମିତି କେତେ ଫୁଲ ଗଛ ସବୁ ଲଗେଇଛନ୍ତି।
ଭଲ ଲାଗେ ବହୁତ ଭଲ ଲାଗେ ହଉ ହଉ କଣ କରୁଛନ୍ତି କରନ୍ତୁ ମୁଁ। ଫାଙ୍କା ହେଲେ କଥା ହେବି ତମ ସହ‌।
ହଁ ହଁ ତମ ସହିତ ବାର୍ତ୍ତାଳାପ କରିକି ବହୁତ ଭଲ ଲାଗିଲା। ଆଉ ହଁ ହଁ ହଁ ଧନ୍ୟବାଦ ଧନ୍ୟବାଦ।